ହାଲୋ।
ହଁ ମୁଁ କହୁଚି।
ହଁ କଣ କରୁଚନ୍ତି।
ହଁ ଏମିତି ଟିକେ ମା କୁ ସାହାଯ୍ୟ କରୁଥିଲେ ଟିକେ ରୁଟି ବେଲି ଦଉଥିଲି। ଆଉ ଟିକେ ଖାଇବା ପାଇଁ ଟିକେ ସିମେଇ ବି କରିଦେଲି।
ଓହୋ ଆଜି ତମର ରୋଷେଇ କଣ ରାତିରେ?
ହଁ ଏଇ କହିଲି ତ। ରୁଟି ସିମେଇ ପୋଟଳ ଭଜା ଆଉ
ଆଉ ଖରା ବେଳେ କଣ ଖାଇଥିଲେ?
ସେଇ ସବୁବେଳର ଖାଦ୍ୟ ସେଇ ପୁରୁଣା ଖାଦ୍ୟ ପଖାଳ ଭାତ। ବଡିଚୁରା ଆମ୍ବ ଏଇ ସବୁ ଆଉ କଣ।
ତେ ଭଳିଆ ହଉଚି। ପଖାଳ ଭାତ ଛଡା କିଛି ତ ନାହିଁ ଆଉ। ପଖାଳ ଭାତ ବି ବଲ।
ଜୀବନ ମାନେ ତା ଛଡା ଜୀବନଟା ଅଧୁରା।
ହଁ। ପଖାଳ ଭାତ ସାଙ୍ଗରେ ଏଇ ବଢଚୁରା ଆଳୁ ଚକଡା ଏଗୁରା ଖାଇଲେ ତ ପୁରା ମାନେ ଆଉ ମାନେ କିଛି ମାନେ ଖରାଦ ଗରମର କିଛି ଇଏ ନାହିଁ। ତଥାପି ଗରମ ବହୁତ ଜୋରରେ ହଉଚି।
ଗରମତ ବହୁତ ହଉଚି ଆଜି ଦେଖୁନା ବର୍ଷାଟା ଉଠେଇଲା କିନ୍ତୁ ହେଲାନି। ମାନେ ଏତେ ଚିଡା ଲାଗୁଛି କାହିଁକି କେଜାଣି ହଉନି ହୁଁ କଣ କହିଲ?
ଟିନ୍‌ଆମର ଏପଟେ ଦିଟା ବେଳୁ ବୋଧେ ବର୍ଷା ଉଠେଇଲାଣି ଟୋଟା କ୍କି ମାନେ ଏବେ ଟୋଟାଲି ବର୍ଷା ହଉନି ଟିକେ ଟିକେ ଜଷ୍ଟ ଠୋପେ ଠୋପେ ଏବେ ପକଉଚି। ତମର। ହାଲୋ।
ଆମର ହିଁ ଏଠି ସେମିତି ଆସିଲା କିନ୍ତୁ ହେଲାନି।
ଓହୋ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ସେଇ ବାପା ବୋଉ ଭାଇ ମା ଆଉ ତମ ଘରେ ସମସ୍ତଙ୍କ
ଆମ ଘରେ ଅଛନ୍ତି ବାପା ବୋଉ ମୁଁ। ଆଉ ମୋ ନନା। ଆଉ କେହି ନାହାନ୍ତି। ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ସମସ୍ତେ ପୁରା ବଢିଆ ଅଛନ୍ତି ପୁରା ଠିକ ଠାକ୍ ଅଛନ୍ତି। ଭଲ ଅଛନ୍ତି।
ଆଉ ତମେ କଣ ପଢୁଥିଲ ହଁ ମୁଁ ବହୁତ ଭଲ ଅଛି।
ହଁ ଙ୍ଗ ଏବେ ହଁ ହଁ ମୁଁ ପୁରା ବଢିଆ। ସକାଳୁ ଉଠି ଖାଅ ପିଅ କାମ ହଁ ମୋର ଏବେ ପ୍ଲସ ଥ୍ରି। ହୁଁ ପ୍ଲସ୍ ଥ୍ରୀ ସରିଲା ତ ମୁଁ ଏ ଏବେ ଟିଉସନ ତ ଆଉ କରୁନି ଆଗରୁ କରୁଥିଲି ଏବେ ପୁରା ଫ୍ରି ହେଇକି ବସିଛି ଆଉ।
ନାଇ ନା ଟ୍ୟୁସନ ଟା ରଖିବା କଥା ନା ଯେତେ ଏବେ ତ ପୁରା ଫି ଫାଙ୍କା ନା। ଯାହାବି ହେଲେ ଟ୍ୟୁସନଟା ରଖିଲେ ମାଇଣ୍ଡ ଫ୍ରେଶ ହେଇଯିବ ଯେତିକି ସମୟ ବି।
ମାଇଣ୍ଡ ତ ଫ୍ରେଶ ହେଇଯିବ କିନ୍ତୁ ଆମର ଏଠି ଛୁଆ ନାହାନ୍ତି ପିଲା କମ କିନ୍ତୁ ପଢିବା ବାଲା ବହୁତ ଅଛନ୍ତି ତ ସମସ୍ତଙ୍କୁ ମିଳିବାଟା ବି କଷ୍ଟ। ମତେ ବି ସମୟ ନାହିଁ କରିବା ପାଇଁ।
ଓହୋ ତମେ ଏବେ କଣ କରୁଛ ମାନେ ପଢିବା ସହିତ ଆଉ କଣ କରୁଛ?
ପଢିବା ସହିତ ଆଉ କଣ କରିବି ଘରେ କାମ କରୁଛି ଆଉ ଆଉ ସାଇଡରେ କିଛି ଏପଟ ସେପଟ ସେମତି କିଛି କରେ ଆଉ ଏଇ ଯେମିତି ସାଙ୍ଗ ମାନଙ୍କ ସହିତ କଥା ହବା।
ଓହୋ
ହଁ ଯାଏ। ହଁ ଏବେ ଶିଖିବାକୁ ଯାଉଚି ଚାଲିଚି ଏବେ।
ହ।
ସାର୍ ମ୍ୟାାମ ବି ବହୁତ ସାହାଯ୍ୟ ବି କରୁଛନ୍ତି ଶିଖିବାରେ
ହଁ କମ୍ପ୍ୟୁଟର ନ ଶିଖିଲେ ଆଉ ଆଜିକାଲି କିଛି ନାହିଁ ନା
ସେଇପା ହୁଁ ଆଜିକାଲି ଦୁନିଆରେ କମ୍ପୁଟର ନଥିଲେ ମାନେ ଯେତେ ବି ଶିକ୍ଷିତ ଥବ ଯଦି କମ୍ପ୍ୟୁଟର ସେଇ ଯୋଉ ନଲେଜ ଟା ନଥିବ ଫିକା
ଏଇନା କମ୍ପ୍ୟୁଟର ହିଁ ଦରକାର।
ହଁ।
କମ୍ପ୍ୟୁଟରରେ କଣ ପିଜିଡିସିଏ କମ୍ପ୍ଲିଟ୍ ନା କଣ?
ନାଇଁ ନାଇଁ ମୁଁ ସେଟା କରିନି ସେଠି ଏଟା ଶିକା ହବ କି ବି ମୁଁ ଜାଣିନି। ମୁଁ ଆଗରୁ ବି କେବେ କମ୍ପ୍ୟୁଟର ଶିଖିବାକୁ ଯାଇନଥିଲି ଏଟା ଫାଷ୍ଟ ଟାଇମ୍ ମାନେ ପ୍ରଥମ ଥର ପାଇଁ ଯାଇଚି। ସେଠି କଣ ଶିଖେଇବେ କଣ ଜଣା ପଡିବ ଆଗକୁ ଆଉ ଏବେ ତ
ମାନେ ଏବେ କଣ ବେଶିକ୍ କଣ କରୁଚନ୍ତି?
ବେଶିକ୍ ଆମେ ଏବେ ସେଲ୍ ଏଟା କହିବିନି ଏବେ କଣ ସେମିତି ହିଁ ଚାଲିଚି ଖାଲି ଯିବା ଆସିବା ନୂଆ ନୂଆ ସବୁ ଯାଇକି ସେଠ ଜଏନ୍ କରୁଛନ୍ତି ନା ସେଥିପାଇଁ ପଢାପଢି ଏତେ ଭଲ ସେ ଚାଲିନି।
ଓହୋ ନା ପିଜିଡିସିଏ କଲେ ଫାଷ୍ଟ ଯୋଉ ଚିତ୍ର ଫିତ୍ର ବନେଇକି ତାପରେ ସବୁ ଇଏ ପଢା ହବ କମ୍ପ୍ୟୁଟର ବିଷୟରେ ଆଉ।
ହଁ ତାକୁ କେମିତି ବେବ ହଁ ସେଟା ବି କରିବି ଆଉ ଏଇଟା କେମିତି ବ୍ୟବହାର ହୁଏ ବି ମୁଁ ଜାଣିନି। ତ ପଚାରିକି ବୁଝିବାକୁ ପଡିବ ତାପରେ ଶିଖିବାକୁ ବି ପଡିବ।
ପିଜିଡିସିଏ ଟା ହେଲା କଣ କହିଲେ କମ୍ପୁଟର ବେଶିକ୍ ‌ ଟା କୁ ମାନେ ପିଜିି ଆଉ କଣ ଖାଇଚ ସନ୍ଧ୍ୟାବେେଳେ?
ସନ୍ଧ୍ୟା ବେଳେ ଏମିତି ମୁଁ ଛତୁଆ ହିଁ ଖାଇଥିଲି। ଆଉ ଏଇ କୁକୁର ଗୁରା ବି ମୋ ପାଖରେ ବସି ସିଏ ତ ଖାଲି ମୁଁ କଣ ଖାଇବି ସିଏ ଆ ସେ କହିବେ ଯେ ମୁଁ ଆମକୁ ସବୁ ଦେଇଦିଅ ଆମେ ସବୁ ଖାଇଦବୁ।
ସମସ୍ତିଙ୍କର କୁକୁରତ ଆଉ। କୁକୁର ଯୋଉ ହଁ ଆମର ବି କୁକୁର ବିଲେଇ ଆମ କୁକୁର ଯୋଉ ଉତୁପାତ କରନ୍ତି କୁହନି କୁହନି।
ବହୁତ୍ ହଇରାଣ କରୁଚନ୍ତି କୋତରାବି ସେମିତି କରଚନ୍ତି।
କୋତରା କୋତରା କହିଲେ ମାନେ ସରିିବନି।
ଇଆଙ୍କ ପାଇଁ ଆମର ଏଠି ସମସ୍ୟା ଆମକୁ ବହୁ
ମାନେ ଆମର ମାନେ କୁକୁର ଅଛନ୍ତି ମାନେ ଆମେ ଯୋଉଠି ଅଛୁ ସେଠି ମେଞ୍ଚେ କୁକୁର ଅଛନ୍ତି। ମାନେ ବୁଲା କୁକୁର ଗୁଡ଼ା ତାଭିତରୁ ଗୋଟେ ବୁଲା କୁକୁର ପାଗଳା ହେଇଯାଇଥିଲା ପାଗେଳା ହେଇକି ସେତାର କଁ କରିଚିନା ମାନେ ଜଣଙ୍କ ଘରେ ବସି ପଶିକି ତାଙ୍କ ନେଉଳ ଫେଉଳ ସବୁ ଖାଇ ଦେଇଚି ଗାଈ ଫାଇ ସମସ୍ତଙ୍କୁ କାମୁଡ଼ି ଦେଇଚି ତା ମଣିଷ କାଆକୁ କାମୁଡ଼ିନି? କିନ୍ତୁ ଗାଈ ଫାଇ ସମସ୍ତଙ୍କୁ କାମୁଡ଼ି ଦେଇଚି କାମୁଡ଼ି ଦେଲା ପରେ ତାକୁ କଣ କରିଚନ୍ତିନା ଯେତେବେଳେ ଆଉ ଗୋଟେ କୁକୁରଟେ ଛୁଆ ଜନ୍ମ କରିଥିଲା ସେ ଯାଇଥିଲା ଖାଇବାକୁ ହଁ ସେ କୁକୁର ଛୁଆ ଗୁରାଙ୍କୁ ଦିଆହେଇଥିଲା ଖାଇବାକୁ ତାକୁ ସବୁ ମିଶିକି ମାରିଦେଲା ସେ କୁକୁର ଟାକୁ ମାରିଦେଲେ ତାକୁ ନେଇକି ଗଲେ ଫୋପାଡ଼ିଆକୁ ଫୋପଡ଼ିଲା ପରେ ଆଠ ଦିନି ପରେ କୁହନା ସେ କୁକୁର କଣ କରୁଚନ୍ତି ସେ କୁକୁର ପ ଚିକି ପୁରା ମାନେ ଏମିତି ଦୁଷ୍ଗନ୍ଧ ତାକୁ ନେଇକି ଆସିକି ମାନେ ଖୁହନା ଖୁହନା ଯୋଉ ଦୁର୍ଗନ୍ଧ ଏମିତି କୁକୁର ଅରା ଉତୁ
ଆଉ ତମେ ଏବେ କଣ କରୁଚ?
ମୋର ଏବେ ବି ସି ଏ କମ୍ପ୍ଲିଟ ହେଲା ଆଉ ଭାବୁଚି ମାଷ୍ଟର ଡିଗ୍ରୀ କରିବି ବୋଲି ଆଉ।
ହଉ ବହୁତ ଭଲ ଆଗକୁ ଯାଅ।
ହଁ ଘରେ ଟିଉସନ୍ କରୁଛି। ହଁ ଦି ତିନିଟା ପିଲାଙ୍କୁ ଆଉ କଣ କରିବି ଘରେ ବସିକି ଆଉ ଯେତିକି କାମ କରିବା କଥା କରୁଚି ତାସହିତ ହଁ ହଁ ନିଜ ଖର୍ଚ୍ଚତ ଉ ଖଖିବା ପାଇଁ ଖାଲି
କେତେ କେତେ ଆଉ ବାପା ମାଙ୍କ ଉପରେ ଭାର
ହଁ। ଯେତେ ଯାହା ହେଲେ ଝିଅ ପୁଅ ପିଲା ଗୋଟେ ଅଲଗା କଥା ହେଇଥାନ୍ତାନା ଝିଅ ପିଲାନା। ଯେତେ ଇଣ୍ଡିପେଣ୍ଡେଣ୍ଟ ହବ ସେତେ ଭଲ। ଆଉ ରଜ କଣ ରଜ ସପିଂ କଲଣି?
ଏନାଇଁ ମୋ ପଇସା ପତର ନାଇଁ ସପିଂ କଣ କରିବି।
ଟିକେ ଆସୁ ପାଖକୁ ଟିକେ ପଇସା ପତ୍ର ଆସୁ ସେଟା ତାପରେ ଭାବିବି ଆଉ କଣ କରିବି କଣ ନାହିଁ। ମନତ ଦଉଚି ସବୁ ପ୍ରକା ପ୍ରକାର ଡ୍ରେସ୍ କିଣିଦବା ପାଇଁ ସବୁ ପ୍ରକାର ପୋଷାକ କିଣିଦବା ପାଇଁ। କିନ୍ତୁ ହାତରେ ପଇସାହିଁ ନାହିଁ ସେଇବା ମନେ ଅଉଛି ଗୋଟେ କୁର୍ତ୍ତି କିଣିଦବା ପାଇଁ ଗୋଟେ ସାର୍ଟ କିଣିଦବା ପାଇଁ ଗୋଟେ ପ୍ୟାଣ୍ଟ କିଣିଦବା ପାଇଁ।
ଝିଅ ପିଲାଙ୍କର ଏତେ ସେଇ ଗୋଟିଏ ମଡେଲ ଚାଲିଛି ସେଇ ସେଟ ଗୁରା ଆଉ କିଛି ନାହିଁ ଝିଅ ପିଲାଙ୍କର।
ହଁ ପରା।
ଆଉ ଯାହା କୁର୍ତ୍ତିୀର ଯାହା ସେଇ ଟିକେ ଟିକେ ହାଲକା ଫୁଲକା ଡିଜାଇନ କହୁଉଥିରେ ଗୋଟେ ଡିଜାଇନି ବାହାରିଥିବ ତ ତାକୁ ବୋଧେ ସବୁ ପିନ୍ଧିକି ମାନେ ପୁରା ଚାରିଆଡେ ଇଏ ହେଇଯାଇଥିବ।
ଆଉ ଏବେ ସବୁ ଯୋଉଁ ହଁ। ଏମିତି ଗଲାବେଳେ ବି ଦେଖିବ ତମେ ଯୋଉଡ୍ରେସ ଟା ପିନ୍ଧିବ ସେ ବି
ପୁରା ଏକରେଟ ସେଇ ଡ୍ରେସ ପିଧିଥିବେ ପୁରା ସେଇ ଡ୍ରେସ। ଆଉ କଣ ଡିଜାଇନ ସବୁ ହାରିବା।
ଏବେ ଟିକେ ଏଇ ପବନ ଦେଲା ଟିକେ ଥଣ୍ଡା ଲାଗିଲା।
ହଁ ତଥାପି ରାତିରେ ତ ବହୁତ ଗରମ ହବ ନା ଯାହା ବି ହେଲେ। ଏତିକି ଥଣ୍ଡା ପବନରେ ଫେରେ ଘରଘୁରା ସବୁ ଇଏ ହେଇଯାଇଥିବ ନା?
ହଁ କିନ୍ତୁ ଭୋର ଭୋରୁ ଟିକେ ଭୋର ଭୋରୁ ଟିକେ ଥଣ୍ଡା ଲାଗେ।
ହଁ।
ଥଣ୍ଡା ଲାଗିଲେ କଣ ହବ କିନ୍ତୁ ଉଠିବାକୁ ତ ପଡିବ ସକାଳୁ।
ପଡିବ ଆଉ ନ ଉଠିଲେ ପୁଣି ଘର ଲୋକଙ୍କ ଠାରୁ ତାନା ଶୁଣ ଆଉ। ଏତେ ହେଲାନି କୁହ ସୋଇଛ ଇଏ କରିଚ ସିଏ କରିଚ।
ଆଉ ତମେ ତମର ଶୋଇବା ଟାଇମ କଣ?
ନା ମୁଁ ଏଇ ଖାଇକି ସାଢେ ଦଶ ଏଗାର ଭିତରେ ସୋଇପଡ଼େ।
ଆଉ ଉଠ କେତେବେଳେ କେତେ ହଁ ମୁଁ ବି ସେଇ ମୋର ହ ମୋବାଇଲି ଟାକୁୁ ଚଲେଇ ଚାଲେଇ ବୋଧେ ସେଇଗାର ଟା ହେଇଯାଏ। ବେଳେ ବେଳେ
ତ ମୁଁ ଲେଟ୍ ନାଇଟ୍ ପାଇଁ ମାନେ ଲେଟ୍ ନାଇଟ୍ ଯାଏ ମୁଁ ଜମା ବି ଚାହିଁପାରେ ନା। ଖାଇସାରିବି ମାନେ ନି ତ କୋଉଠି ଥିବ ମାଡିକି ମାଡି ମୁଡି ପଳେଇ ଆସିବା।
ସକାଳେ କିନ୍ତୁ ମୁଁ ଛ ପାଞ୍ଚଟା ର ସାଢେ ପାଞ୍ଚଟା ଭିତରେ ଉଠେ।
ନା ମୁଁ ଏତିକି ଜଲଦି ଶୋଇକିବି? ମୁଁ ଉଠି ପଢିବି ଭୋରୁ ଯେତେ ଭୋଲ କହିବେ ମୁଁ ଉଠିି ପଢିବି। କିନ୍ତୁ ମୁଁ ଏବେ କିଛି କାମ ନାହିଁ ବୋଲି ସେଇ ଛଅଟା ରୁ ସାତଟା ଭିତରେ ଉଠୁଛି ଆଉ। ଆଉ ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ତ ମୋର ସେମିତି କିଛି ପ୍ରିୟ ଜିନିଷ ନାହିଁ। ଯେ ଏଇଟା ଖାଇବି ସେଇଟା ଖାଇବି ମାନେ ଯୋଉଟା ଯାହା ମିଳେ ସେ ଯେତେବେଳେ ମିଳେ ମୁଁ ସେଇଟା ଖାଇଦିଏ ଆମ ଘରେ ମୋ ଭାଇ ହୁଏ ତ ସେ ଖାଇବାର ତାର ଟିକେ ସମସ୍ୟା ଥାଏ କିନ୍ତୁ ମୋର ସେମିତି କିଛି ଆମ ଘରେ ବି ଆଉ କାହାର ବି ନାହିଁ ସେମିତି କିଛି।
ନା ମୁଁ ବହୁତ ମାନେ ପେଟା ଖାଇବିନି ସେ ଖାଇଦି ମୋ ପାଇଁ ସେଟା ଏବେ ବହୁତ ଖରାପ। ତଥାପି ମତେ ବାହାର ଖାଦ୍ୟ ହଁ। ଛୋଟା ମୋ ପାଇଁ ଖରାପ କିନ୍ତୁ ମୁଁ ଖାଇ ମାନେ ଆଉ ତ ଖାଉନି ଦେଖିବା ଏତେ ଚାପି ଚୁପିକି ରହିବା କଥା ଆଉ। ହଉ ଠିକ ହଉ ଠିକ ଅଛି ରଖୁଛି?
ହଁ ହଁ।
ହ୍ୟାଲୋ ହଉ ଠିକ ଅଛି ହଉ
ହୁଁ। ଆ କଣ କଥା ହେଲା ଆଉ ତମ ଗେଟ କଣ ଖୋଲଛ?